ହାଲୋ
ହଁ
କହ? ତୁ କଣ ଇନଭର୍ଟର ଲଗେଇକିରି ଟିଭି ଦେଖୁଚୁ?
ହଁ ଲାଇନ୍ ନ
ଲାଇନ ଯଦି ଆସିବନି ପୁଣି ହଇରାଣ ହବ ଯେ।
ହଁ ପା ଟିଭି ଟାକୁ ବନ୍ଦ କରିଦେଲି ଖାଲି ମଧୁଝରା ଟା ଦେଖିଲି ଆଉ ବନ୍ଦ କରିଦେଲି ଆଉ।
ଉଁ ହୁଁ ଲାଇନ୍ କେତେବେଳୁ ନାହିଁ କି?
ଲାଇନ୍ ନାହିଁ ଏରା ତିନିଟା ଚାରିଟା ବେଳୁକୁ ନାହିଁ। ବର୍ଷା ହେଇକି ତ ଲାଇନ୍ କଟି ଯାଇଚି ଆଉ। ଆଉ ତମର ଡାଇନିଂ ଟା ଆଜି ପକେଇଲ?
ନାଇଁ ହେଲାଣି ଦି ତିନି ଦିନି।
ଆଁ? ଆଉ
ବାପା ଆସିନାହାନ୍ତି?
ନାଁ।
ବର୍ଷା ଏଇନା ଝିପିଝିପି ହଉଚି ନା ପୁରା କମିଲାଣି?
ନା ମ ଏଇନା କମି ଯାଇଚି ପୁରା।
ଉଁ ହୁଁ।
ବାକି ଲାଇନ୍ ଟା ଆସିବ କି ନ ଆସିବ। ହଁ ଆଉ କଁ ରିଙ୍କୁ ଆସିଲାଣିି?
ମାମୁଁ ହେରିକା ତ କହିଥିଲେ ଯେ ଆସିବେ ବୋଲି ତୁ ଆସିଲୁନୁ ଆଉ।
କଣ ପାଇଁ ଆସିଲେନି?
ଏ ବର୍ଷା।
ଔଷଧ ପାଇିଲାନି ତମେ ଡାକ୍ତରଙ୍କୁ କହିଥିଲ।
ସବୁ ଓଭର ବ୍ରିଜ୍ ଉପରେ ବି ପାଣି ପୁରା ଭାସୁଛି।
ହଁ ହ। ଦି ତିନି ଘଣ୍ଟା ଖଣ୍ଡେ ବର୍ଷା ହେଇଛି ଆଉ। ଆମର ଏପଟେ ଦିପର ଆଜି କଣ ଖାଇଚୁ? ଏଇନେ କଣ କରିବନି? ରୁଟିକୁ ଆଉ କଣ ଗୋଟେ ଭଜା ଫଜା କରିଦେବି।
ମାଛ ଆଉ ରଖିନୁ।
ନା। ମାଛ ରଖିନି ଆଉ। କଣ ଆଜି କିଣା ହେଇଥିଲା କି ମାଛ?
ବାପା ତ ରୁଟି ଖାଇବେ। ଆଉ ମାଛ ଫାଛ ଆଇଁଷ ଥିଲେ ମଧ୍ୟ ସେ ରୁଟି କରାହବ।
ରୁଟିକୁ ରୁଟିକୁୁ ଭଜା ଫଜା କଣ କରିଦେବି ଆଉ।
ପୁଅ କଣ ଖାଇବ?
ପୁଅ ଲାଗି କଣ ଆଣିବେ କେଜାଣି? ମୁ ତାଙ୍କୁ କହିଲି ଗୋଟେ ବିରିୟାନୀଟେ ନେଇ ଆସିବ, ଆଣିବେ ଯଦି କହନି। କହି ଦେଇଥିଲେ ଭଲ ହେଇଥାନ୍ତା ତା ଟେନସନଟା ଯାଇଥାନ୍ତା।
ହୁଁ। ଆଜି ସନ୍ଧ୍ୟା ବେଳେ ଲଗେଇଥିଲୁ କି ଧୂପକାଠି?
ଝୁଣା ଲଗେଇନି। ସେଟା ଟିକେ ଖରାରେ ସୁଖେଇ ଦେଇକି ଲଗେଇଲେ ହବା।
ଲଗେଇଲୁନି ଗୋଟେ ଦେଖିଥାନ୍ତୁ ଆଜି କିି ବାରେ କି?
କାଲି ଲଗେଇବା ଶନିବାରେ। ଶନିବାର ଦିନ ଲଗେଇବା।
ହଁ।
ରଥଯାତ୍ରାକୁ କହୁଚନ୍ତି ରିଙ୍କୁ ଆସିବେ ବୋଲି।
ଦେଖିଆ।
ହୁଁ ହୁଁ।
ରଥଯାତ୍ରା ଗୋଟେ ଦିନ। ଗୋଟେ ଦିନ ଛୁଟି ନା। ତା ପରେ ଏ କୋଉ ବାରେ ରଥଯାତ୍ରା ପଡୁଛି। ଛୁଟି ଫୁଟି ଦେଖିକରି ଦେଖିବା ଆଉ।
ହଁ ହଁ।
ଲାଇନ୍ ଆସିଲାଣିି?
ନାଁ ବା।
ଟିଭି ଲଗେଇଦେଲ ଏଇନା ପୁଣିଥରେ ଯଦି ଲାଇନ ନ ଆସିବ ପୁଣି ହଇରାଣ।
ନାଇଁ ମ ଟିଭି ଟା ଅଳ୍ପ ସମୟ ଲଗେଇଲି। ଖାଲି ମଧୁଝରାଟା ଦେଖିଦେଇକି
ଫ୍ୟାନ୍ ଫ୍ୟାନ୍ ଏବେ ସବୁ ବନ୍ଦ କରିଦେଇଥା। ବାଇଚାନ୍ସ୍ ବର୍ଷା ହେଇଛି ମାନେ ଲାଇନ ଆସିବ ନ ଆସିବ।
ରଲୁ ଗ
ଯାଉଛ
ନା ଏବେ ତ ଏତେ ଜେର ବର୍ଷା ଏତେ ଜୋରରେ ବର୍ଷା ହେଇନି ମ ଆଜି ଏବେ ତ ବର୍ଷା ହେଲା ମଝିରେ ଟିକେ ସମୟ ଅଁ ଆରେ ମଝିରେ ବହୁତ ଟିକେ ହେଲା ଦଶ ପନ୍ଦର ମିନିଟି ମଝିରେ ଅଳ୍ପ ସମୟ ବର୍ଷା ବର୍ଷା ହେଇଛି ତାପରେ ଝିପି ଝିପି ଚଲେଇଲା
ହୁଁ ହୁଁ
ତୁ ରାତିରେ କଣ କରିବୁ
ବର୍ଷା ହେଲା ଆମେ ଶୋଇଛୁ ଯେ ଏକାଥର କରେ ଆମେ ମା ପୁଅ ବର୍ଷା ସରିଲା ଉଠିଲୁ ପୁରା ଅନ୍ଧାର ବାହାର ଟା ପୁରା ଅନ୍ଧାର ମାନେ ପୁରା ଗୋଟେ ଦିଟା ବେଳକୁ ପୁରା ଅନ୍ଧାର କରି ରାତିରେ ରଖିଲା ଯେ ପୁରା ସନ୍ଧ୍ୟା ହେଲା ଯେ ସେ ଅନ୍ଧାର ଅନ୍ଧାର ତାପରେ ଏଇ ମାମୁ କହି ଦିଲ୍ଲୀ ରୁ ଆସିବା ପାଇଁ ଛଅଟା ବେଳକୁ ଫୋନ୍ କଲେ ସେଇ ଡକ୍ଟର ଫୋନ୍ କଲେ ଯେ ଫୋନ୍ କଲେ ଆସିବ କି ନଆସିବ ଛଅଟାରେ ଟାଇମି ଥିଲା ତାପରେ ସେ କହିଲେ ବର୍ଷା ଜେରରେ ହେଲା ଯେ ସେ ଯୋଉ ଆସିଲେନି ପୁଣି କହିଛନ୍ତି କାଲିକି ପରଦିନ ଆସିବେ ସେ ଯୋଉ ଦିନ ଆସିବେ ସେଇଦିନ ଦେଖିବା ଆଉ
ହୁଁ ହୁଁ
ଏ ବର୍ଷା ବି ଆଜି ଜୋରେ ଏତେ ଜୋରେ ବର୍ଷା ଯେ ହୁଁ ହୁଁ
ଡାକ୍ତର ଟା ତ ମୋର ଚିହ୍ନା ହେଇଗଲାଣି
ମିସ୍ ମିଆଚେ ହଁ ଥରେ ଦି ଥର ତିନି ଥର ଗଲେ କଥାବାର୍ତ୍ତା ହେଲେ ଚିହ୍ନା ହେଲେ ଆଉ କଣ ସେ ରବିବାର ଦିନ ମାମୁଁ କହୁଥିଲେ ଆସିବା ପାଇଁ ଯେ ରବିବାର ଦିନ ଆଉ କୋଉ ଗୋଟେ ଗୋଟେ ଜାଗାରେ ସେ କ୍ଲିନିଙ୍ଗି ଗୋଟେ ଖୋଲୁଛି ସେଇଠିକି ଯିବେ ଦେଖିବା ପାଇଁ କଣ କେମତି କାମ ହେଉଛି କଣ ନାହିଁ ବୋଲି ରବିବାରେ ତ ମନା କରୁଛନ୍ତି କାଲି ଉପର ବଳି ଆସିଲେ ସୁବିଧା ହବ ଏଇଟାନେ କଣ କହିଲେ ଶୁଭୁନି ଛ ପଳା ଟିକେ ବାହାରକୁ ଶୁଭୁନି